ହେ ହଁ ଏବେ ଶୁଭା ହେଲା ହଁ।
ହଁ ମୁଁ କହଲି ନମସ୍କାର ସୁମିତ୍ କେମିତି ଅଛ?
ନମସ୍କାର ମୁଁ ବହୁତ ଭଲ ଅଛି ତମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି ଆଜିକାଲି କଣ କରୁଛ?
ଆଜି କାଲି କିଛି ଏବେ ତ ଆମର ଆଡମିସନଟା ଚାଲିଛି ଏକା। ଏବେ ଆଡମିସନ କରିଛି ଏବେ ଘରେ ବସିଛି ଆଉ।
ଆଚ୍ଛା। ତମର ପରୀକ୍ଷା କେମିତି କଣ ଥିଲା?
ପରୀକ୍ଷା ତ ବହୁତ ଭଲ ହେଇଥିଲା ଆଉ ରେଜଲ୍ଟ ବି ବାହାରି ସାରିଲାଣି।
ମୋର ମଧ୍ୟ ସେହିଭଳି ଭଲ ହେଲା ବିଶେଷ କରି ଗଣିତ। ଆଉ ଫିଜିକ୍ସରେ, ଗଣିତ ଆଉ ସାଇନ୍ସରେ ମୋର ବହୁତ କଠିନ ପ୍ରଶ୍ନ ଟିକେ ଥିଲା।
ହୁଁ ହୁଁ। ମୋର ଯୋଗୁ ତ ସେଇଭଳି ହେଲା ବିଷୟରେ ବିଶେଷ କରି ଗଣିତ। ମୋର ବି ସେଇଆ ଗଣିତ ସେଇଆ ଟିକେ କଣ କହିଲେ?
ଆଗକୁ କଣ କରିବାର ଭାବିଛ?
ମୁଁ ଆଗକୁ କଣ? ମୁଁ କମ୍ପ୍ୟୁଟର କ୍ଷେତ୍ରରେ ଆଉ ଗୋଟିଏ ଭଲ କୋର୍ସ କରିବାକୁ ଚାହୁଁଛି। ସାଙ୍ଗରେ ସର
ବହୁତ ଭଲ ଯୋଜନା। ଆଜିକାଲି କମ୍ପ୍ୟୁଟର ଜ୍ଞାନ ହିଁ ସବୁ କ୍ଷେତ୍ରରେ ଦରକାର।
ହଁ, ତମେ କଣ କରିବ ଚାହୁଁଛ?
ମୁଁ ମଧ୍ୟ ଗୋଟିଏ ପ୍ରଫେସନାଲ୍ କୋର୍ସ କରିବି ପ୍ରତିଦିନ ଚାରିରୁ ପାଞ୍ଚ ଘଣ୍ଟା ସରକାରୀ ଚାକିରି ପାଇଁ ପଢ଼ିବି।
ବହୁତ ଭଲ। ଯଦି ଆମେ ଦୁହେଁ ମିଶିକି ପଢିବା ତେବେ ଆହୁରି ଭଲ ହେବ ନା।
ହଁ ଏକାଠି ପଢ଼ିଲେ ମଧ୍ୟ ସନ୍ଦେହ ବହୁତ ଭଲ ଦୂର ହେବ ପଢ଼ିବାର ଇଚ୍ଛା ମଧ୍ୟ ବଢ଼ିବ।
ଠିକ୍ କହିଲ। ପଢା ସହିତ ସ୍ୱାସ୍ଥ୍ୟର ମଧ୍ୟ ଧ୍ୟାନ ରଖିବା ଦରକାର ନାଇଁ।
ହଁ ପ୍ରତିଦିନ ବ୍ୟାୟାମ କରିବା, ଭଲ ଖାଦ୍ୟ ଖାଇବା, ସଠିକ୍ ସମୟରେ ଶୋଇବା।
ହୁଁ। ମୋବାଇଲ୍ ବ୍ୟବହାର ମଧ୍ୟ କମ୍ କରିବା ଉଚିତ୍। ଅଧିକ ସମୟ ମୋବାଇଲ ଦେଖିଲେ ସମୟ ନଷ୍ଟ ହୁଏ ନାଇଁ। ଠିକ୍ କହିଲି ନା?
ହଁ ସଠିକ୍। ମୁଁ ଏବେ ମୋବାଇଲରେ ପଢ଼ାପଢ଼ି ଫୋନ୍ ଦରକାରୀ କାମ ପାଇଁ ବ୍ୟବହାର କରୁଛି।
ତୁମେ କେଉଁ କେଉଁ ବହି ପଢୁଛ ଏବେ?
ମୁଁ ସାଧାରଣ ଜ୍ଞାନ ଇଂରାଜୀ ଗଣିତ ଓ କମ୍ପ୍ୟୁଟର ବିଷୟରେ ବହି ପଢ଼ୁଛି।
ଓହୋ ଭଲ କଥା ମୁଁ ବୋଧେ ପ୍ରତିଦିନ ଖବରକାଗଜ ପଢ଼ୁଛି। ଯାହାଦ୍ୱାରା ସାଧାରଣ ଜ୍ଞାନ ବଢ଼ୁଛି।
ସମୟର ସଠିକ୍ ବ୍ୟବହାର କଲେ ଜୀବନରେ ସଫଳତା ନିଶ୍ଚିନ୍ତ ମିଳିବ।
ହଁ ନିଶ୍ଚୟ, ପରିଶ୍ରମର କୌଣସି ବିକଳ୍ପ ନାହିଁ।
ଠିକ୍ କଥା। କାଲିଠାରୁ ଆମେ ଏକାଠି ପଢ଼ିବା ଆରମ୍ଭ କରିବା।
ନିଶ୍ଚୟ ଭଲରେ ରହିବୁ।
ଆଉ ତମ ଗାଁ ଖବର କଣ?
ହୁଁ, ଗାଁ ଖବର? ଗାଁ ଖବର ସେଇଭଳିଆ ଆଜି ବର୍ଷା ଟିକେ ଉଠେଇଥିଲା। ହେଲେ ବର୍ଷା ହେଲାନି।
ଆଉ ତମ ଗାଁରେ କ୍ଷେତି କେମିତି ହେଉଛି?
କଣ କହିଲ?
ତମ ଗାଆଁରେ ଫସଲ କେମିତି ହଉଛି?
ଫସଲ?
ହୁଁ।
ସେଇଭଳି ଫସଲ ହଉଛି ଆଉ। ବହୁତ
ଆମ ଘରେ ମଧ୍ୟ ସେହିପରି ବର୍ଷା ଭଲ ହେଲେ ଫସଲ ମଧ୍ୟ ଭଲ ହୁଏ।
ହଁ।
ଆଉ ସକାଳ ତୋର ଦିନ କେମିତି ଆରମ୍ଭ ହୁଏ ସକାଳୁ?
ସଖାଳୁ ତ ମୋର ଦିନରେ ସଖାଳୁ-ସଖାଳୁ ଉଠିକି ଦୌଡାଦୌଡି କରିବା ପାଇଁ ଯାଏ। ଦୌଡାଦୋଡି କରିକି ଆସିକି ପୁଣି ଗାଧେଇ ପାଧେଇ ଖାଇ ପିଇ କମ୍ପ୍ୟୁଟର କ୍ଲାସ ଯାଏଁ ଆଉ। ଏଇ ଆଉ, ତମର?
ହଁ ମୁଁ ବି ମଧ୍ୟ ସେଇ ଦୌଡ଼ାଦୌଡ଼ି କରିବାକୁ ଯାଏ। ଏ ଯୋଉ ଭଲ ଅଭ୍ୟାସ ମୁଁ ସକାଳୁ ବ୍ୟାୟାମ ମଧ୍ୟ କରେ। ଶରୀର ସୁସ୍ଥ ରହିବ।
ହୁଁ। ସକାଳୁ ଦୌଡ଼ାଦୌଡ଼ି
ଆଉ ଗାଆଁର ପରିବେଶ କେମିତି?
ଗାଆଁର ପରିବେଶ ତ-ଅ-ଅ କହି ପାରିବିିନି ଏଇଖିନା। କଣ ଆଉ କହିବି ଗାଆଁର ପରିବେଶ ଏବେ ତ ସବୁ ଜାଣିଛ ଆଉ ଗାଆଁରେ କଣ ସବୁ ହଉଛି।
ହଁଅ-ଅ, ସହରରେ ମଧ୍ୟ ଏଭଳି ଶାନ୍ତି ପରିବେଶ ଆଉ ନାହିଁ। ସେଥିପାଇଁ ମୋତେ ଗାଆଁ ବହୁତ ଭଲ ଲାଗେ।
ହୁଁ-ଉ-ଉ ଗାଆଁ ତ ଗାଆଁକୁ କଣ କିଏ ଭୁଲି ହବ।
ଆଉ ତମ ଘରେ କେତେ କଣ ଗାଈ, ଛେଳି ଏଇନା ଅଛନ୍ତି ବାଛୁରୀ?
ଆମ ଘରେ କୁକୁଡ଼ା ଆଉ ଛେଳି ମଧ୍ୟ ଅଛି।
ଆଚ୍ଛା, ଆମ ଘରେ ତ କୁକୁଡ଼ା, ଛେଳି, ଗାଈ ସବୁ ଅଛନ୍ତି।
ଗାଈ ପର୍ବପର୍ବାଣୀ ବିଷୟରେ କିଛି କୁହ।
ଆଉ ପଶୁପାଳନ କଲେ ଚାଷ ମଧ୍ୟ ଅଧିକ ଆୟ ହୁଏ, ଗାଁର ପର୍ବପର୍ବାଣୀ କେମିତି କଣ?
ଗାଆଁର ପର୍ବ ରଜ, ରଥଯାତ୍ରା ମକର ସଂକ୍ରାନ୍ତି, କୁମାର ପୂର୍ଣ୍ଣିମା ଓ ଦୁର୍ଗା ପୂଜା। ଆମେ ସମସ୍ତେ ମିଶି ପାଳନ କରୁ।
ରଜ ସମୟରେ ଦୋଳି ଖେଳିବା ମୋତେ ବହୁତ ଭଲ ଲାଗେ।
ମୋତେ ମଧ୍ୟ, ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି ଓ ପିଠା ଖାଆନ୍ତି। ଆଉ ଡୋଳି ଖେଳଉଁ, ବହୁତ ବଢିଆ ଲାଗେ।
ସ୍ୱାଦିଷ୍ଟ
ହଁ, ପଖାଳ, ଡାଲି, ଶାଗ, ମାଛ ତରକାରୀ। ମଣ୍ଡା ପିଠା ଓ ଆରିସା ପିଠା ମୋର ପସନ୍ଦ।
ମୋର ମଧ୍ୟ ସେହିପରି ବିଭିନ୍ନ ପ୍ରକାର ପଖାଳ, ଡାଲି, ଶାଗ ଭଜା ଏସବୁ ଖାଇବାକୁ ଭଲ ଲାଗେ।
ହଁ, ସନ୍ଧ୍ୟାରେ ଆମେ ସାଙ୍ଗମାନେ ମାଇର ମୋର
ଆମେ ତ କେବେ କେବେ କବାଡ଼ି, ଫୁଟବଲ୍ ମଧ୍ୟ ଖେଳୁ।
ଖେଳକୁଦ ଶରୀରକୁ ସୁସ୍ଥ ରଖେ, ବୁଝି ।
ହଁ, କିନ୍ତୁ ଗାଁରେ ମଧ୍ୟ ଭଲ ସୁଯୋଗ ସୃଷ୍ଟି ହେବା ଦରକାର। ଆଜିକାଲି ଅନେକ ଯୁବକ ସହରକୁ କାମ କରିବାକୁ ଯାଉଛନ୍ତି।
ଠିକ କହିଲେ। ସମସ୍ତ ପିଲାଙ୍କୁ ସ୍କୁଲ ଯିବା ଉଚିତ୍।
ଆମେ ମଧ୍ୟ ଛୋଟ ପିଲାଙ୍କୁ ପଢ଼ିବା ପାଇଁ ପ୍ରେରଣା ଦେବା ଉଚିତ୍।
ହୁଁ, ଗଛ ଲଗାଇବା ମଧ୍ୟ ଆମର କର୍ତ୍ତବ୍ୟ।
ହଁ, ଗଛ ଥିଲେ ତ ବର୍ଷା ହେବ ଏବଂ ପରିବେଶ ସୁନ୍ଦର ରହିବ।
ହଁ, ଆଉ ଗାଁକୁ ସଫା ରଖିବା ପାଇଁ ସମସ୍ତଙ୍କୁ ସହଯୋଗ ଦରକାର ନା ନାଇଁ।
ପ୍ଲାଷ୍ଟିକ୍ ବ୍ୟବହାର କମ୍ କରିବା ଯା ଫଳରେ ଗାଁର ପରିବେଶ ଭଲ ରହିବ।
ହୁଁ ଭବିଷ୍ୟ ଲକ୍
ଭଲ ଚାକିରି କରିବା ଏବଂ ନିଜ ଗାଁକୁ କିନ୍ତୁ ନିଜ ଗାଁକୁ କେବେ ଭୁଲିବା ନାହିଁ।
ମୁଁ ବି ମଧ୍ୟ ଚାହେଁ, ଗାଁର ଲୋକମାନଙ୍କ ପାଇଁ କିଛି ଭଲ କାମ କରିବାକୁ ଚାହେଁ।
କାଇଁ।
ଆମେ ଦୁହେଁ ମିଶି ପରିଶ୍ରମ କରିବା ଓ ସଫଳ ହେବା।
ହଁ ନିଶ୍ଚୟ ଗାଁ ର ନାମ ଉଜ୍ଜ୍ୱଳ କରିବା।
ଠିକ୍ ଅଛି। ଆଉ କେବେ ଆମ ଗାଁ ଆଡ଼େ ବୁଲିବାକୁ ଆସ।
ଠିକ୍ ଅଛି କାଲି ସକାଳେ ପୁଣି ଦେଖାହେବ। ଯିବା କେବେ ତମ ଗାଁକୁ ଆଉ।
ଆଉ ଆଉ କୋଉ ଲାଇନ୍ ପଠା ପାଠ ପଢ଼ା କରୁଛ?
ଉଁ?
ତ କଉ ଲାଇନ୍ ରେ ପାଠ ପଢ଼ାପଢ଼ି କରିଚ?
ଏବେ ଏବେ ତ ମୁଁ କମ୍ପ୍ୟୁଟର୍ ସାଇନ୍ସ୍ କରିବାକୁ ଚାହୁଁଚି
ହଁ ସେଥିରେ ତ ଭଲ ସ୍କୋପ୍ ଅଛି ମୁଁ ବି ସେ ବି ଏ ସ୍ ଆଇଟିଏମ୍ କରୁଚି। ତମେ କଣ ହଷ୍ଟେଲ୍ ରେ ରହୁଚ ନା ଘରେ ରହି ପଢ଼ାପଢ଼ି କରୁଚ?
ନାହିଁ ମୁଁ ଘରେ ରହିକି ପଢ଼ାପଢ଼ି କରୁଛି ଆ ସାର୍ ବି ଆସୁଛନ୍ତି ଆମକତି କି
ହଁ କୋଚିଂ ଯାଉଛ?
ହଁ ମୁଁ ଯାଉନି ହେଲେ ସାର୍ ଆସୁଚନ୍ତି।
ଆଛା ମୁଁ ଏଇ ଯାଉଛି ଆମର ସେଇଠି କୋଚିଂ ସେଣ୍ଟର୍ ହଁ ଏଥର ରଥ ଯାତ୍ରା ଯିବା ପୁରୀ
ଯିବ ପୁରୀ?
ହୁଁ ସାଙ୍ଗ ମାନ ସହିତ।
ହୁଁ ହୁଁ।
ଆଉ ତମେ ବି ଆସ।
ହଁ ଯିବା ଯିବା ପୁରୀ କେବେ ଯାଇନ?
ହଁ ଆଗରୁ ଦିଥର ଯାଇଛି। ବହୁତ୍ ଭଲ ବହୁତ୍ ଭଲ ଠାକୁର ଙ୍କ ଦର୍ଶନ କରିବେ।
ଆଛା।
ହଉ।
ପୁରୀରେ କେତେ ପୁରୀରେ ପୁରୀରେ କେତେଟି ରଥ ଟଣା ହୁଏ କହିଲ?
ପୁରୀ ରେ ତିନୋଟି।
ତିନଟି କିଏ କିଏ କହିଲ ନା ଟିକେ କହିଲ?
ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା।
ହୁଁ।
ଆଉ ତମ ଗାଁଆ ଆଡେ ରଥ ଟଣା ହୁଏ।
ଆଉ ଦେହ ବା ସବୁ ଭଲ।
ହଁ ମୋର ଦେହ ଭଲ ଅଛି ଘରେ ବି ସମସ୍ତେ ସୁସ୍ଥ ଅଛନ୍ତି।
ହୁଁ।
ଆଉ ତମ ଖବର୍ କଣ କୁହ?
ଆମ ଖବର୍ ଆଉ କଣ କହିବି ସେଇପା ଟିକେ ଥଣ୍ଡା ଧରିଛି ଆଉ
ମତେ ବି ଏ ଦୁଇ ଦିନ ହେବ ଜର ହେଇଥିଲା ଏବେ ଏବେ ଭଲ ହେଇଛି।
ହଉ ରଖୁଛି କାଲି ଦେଖାହେବା ଆଉ।
ହଁ ପୁଣି ନେଷ୍ଟ୍ କଲରେ ଦେଖାହେବା ଆଉ। ନମସ୍କାର୍ ରହୁଛି ଆଁ।